ତୁମେ କଣ କରୁଚ?
ହଁ ଆମେ ତ ବସିଚୁ ଏବେ। ଟ୍ୟାକ୍ସ କରି-
ହଉ ଖାଇସାରିଲଣି?
ହଁ ସକାଳ ଜଳଖିଆ ଖାଇ ଦେଇେଥିଲୁ। ଆଉ, ବେଳା ଖାଇବା ଖାଇନୁ ଏବେ ଖାଇବୁ, ଆଉ ଟାଇମ ତ ହେଇଗଲାଣି ଆ ଖାଇବୁ ସମସ୍ତେ ବସିବେ ଆଉ।
ଲଞ୍ଚ ରେ କ, ହଁ ଆମେ ସବ ସକାଳୁ ଖାଇ ସାରିଲୁଣୁ। ଆଉ ଲଞ୍ଚ ରେ କଣ ରୋଷେଇ -
ଲଞ୍ଚ ରେ ଆମର ଉଁ ଭାତ ହେଇଚି, ଡାଲି ହେଇଚି ଆଉ ମାଛ ଭଜା ହେଇଚି ଆଜି ରବିବାର ଯେହେତୁ। ଆଉ ପୋଇ ତରକାରୀ ହେଇଚି, ଶାଗ ଭଜା ହେଇଚି, ଆମ୍ବ ଆଉ ଚିଙ୍ଗୁଡ଼ି ତରକାରୀ ବି ସିଏ ବି ହେଇଚି। ଏଇଗୁଡ଼ା ସବୁ ଆଜି ହେଇଚି ଆଉ, ଖାଇବା ପାଇଁ ବେଳାର ଆଉ।
ହ ହ ଆଉ ତୁମର ଏଠି କଣ ମାନେ ଆଉ କଣ ତୁମ ଆଡେ ଫେମସ୍ କିଛି ଜି ଜାଗାର ନାଁ କୁହ କି ଯେ ଆମେ ବୁଲିବାକୁ ଯାଇପାରିବୁ କାରଣ ଆମେ ସାଙ୍ଗମାନେ ପ୍ଲାନିଂ କରୁଚି କି କେଉ ଗୋଟେ ଜାଗାକୁ ବୁଲିବାକୁ ଯିବୁ ଆଉ ଯଦି ବି ତୁମ ଆଡେ ଅ କିଛି କି ସେମିତି କିଛି ଜାଗା ତାର ନାଁଟି ନାଁ ଟିକେ କୁହନ୍ତୁ। କି ଆମେ ସେ ଜାଗାଡ଼େ ବୁଲି ଯାଇପାରିବୁ।
ହଁ ଆମର ତ ଏପଟିଆ ଅ ଅଛନ୍ତି ପ୍ରଭୁ ଲିଙ୍ଗରାଜ ଅଛନ୍ତି। ତାପରେ, ଆମର ପାଖରେ ଭାସ୍କେଶ୍ଵର, ବ୍ରହ୍ମେଶ୍ଵର, ମେଘେଶ୍ଵର ସବୁ ଆମ ଘର ପାଖରେ ମାନେ ଶହେ ପଚା ଶହେ ଶହେ ଫୁଟ ଶହେ ମିଟର ଦ ଏତିକିରେ ପାଖରେ ଆମର ସବୁ ମନ୍ଦିର ଅଛନ୍ତି। ଆମେ ଏ-ଏଇଠି ପାଖରେ ତାପରେ, ଆମର ତ ମନ୍ଦିର ମାଳିନୀ ଭୁବନେଶ୍ଵର ଜାଣିଥିବେ। ସବୁ ପ୍ରକାର ମାନେ ସବୁ ସବୁ ମନ୍ଦିର ଅଛି ଆମର ଏଠି ପାଖରେ ଯଉ, ଯାହା ଯୋଉ ମନ୍ଦିର ଖୋଜିବେ ସମସ୍ତଙ୍କୁ ପାଇବେ। ତାପରେ ଏଠି ପାଖ ଏଥିରେ ଆମର ଧଉଳି ଅଛି। ଏ ଯଉଁ ଧଉଳି ସେଠି ଅଛି। ପୁରୀ ଗଲାବେଳେ ବାଟରେ ଦେଖିପାରିବେ। ଆଉ ଆମର ଏଠି ଇସ୍କନ ବି ଅଛି, ଆମର ଜାଣିଥିବେ। ଆଉ ଏଠି ନ ମନ୍ଦିର ଟାରେ ଜାଣିଥିବେ ତ ଣ୍ଡଗିରି ଉଦୟଗିରି ସେ ବି ଅଛନ୍ତି ଜାଣିଥିବେ ତ? ଆ ତାହାର ଫ ତା ତାପରେ ଆହୁରି ଆମର ଯୋଉ ଛୋଟ ପିଲାଙ୍କ ପାଇଁ ବଡ ସମସ୍ତେ ଦେଖିବା ଦେଖିବା ଭଳିଆ ଯୋଉ ନନ୍ଦନକନ୍ଦନ ଅଛି ଜାଣିଥିବେ? ସବୁ ଦେଖ ଦେଖଣ ଜିନିଷ ସେ ସବୁ ଅଛି ନନ୍ଦନକାନନ ବଢ଼ିଆ ହେବେ ହାତୀ ବାଘ ଭାଲୁ ସବୁ ବିଭିନ୍ନ ପ୍ରକାର ଆସୁଛନ୍ତି। ଏବେ ନୁଆ ବାଘ ଜେବରା ଆସୁଛନ୍ତି ଏବେ ନନ୍ଦନକାନନକୁ ଆଉ ଆମେ ସବୁ ଯାଇଥ ଆମେ ସବୁ ଯାଇକି ବୁଲାବୁଲି କରିକି ଦେଖିକି ଆସିଛୁ ଖରା ଛୁଟିରେ। ତାପରେ ଆମର ଏଇଠି ଯେଉଁ ପାଖରେ ମ୍ୟୁଜିୟମ୍ ଅଛି ମୁଜିୟମ ର ବଢିଆ ବଢିଆ ଜିନିଷ ସବୁ ଦେଖି ଦେଖିବା ଭଳିଆ ସବୁ ବହୁତ ଦିନ ସବୁ ଜିନିଷ ଆଦିବାସୀ ଠୁ ଆରମ୍ଭ ସବୁ ପ୍ରକାର ସୁନା ବିଭିନ୍ନ ଆଦିବାସୀ ଯୋଉ ଲଗା ଗହଣା ସବୁ ଲଗାନ୍ତି ସେଗୁଡା ବି ସବୁ ମ୍ୟୁଜିୟମ ରେ ରହିଛି ବିଭିନ୍ନ ପ୍ରକାର ଶଖିବା ପାଇଁ ସବୁ ପାଇବେ। ଆପଣ ଯ କେତେବେଳେ ଆସିବେ ଦେଖିବେ ବୁଲିକି ଏଗୁଡା।
ହଁ ଆପଣ ମାନେ ତୁମେ କେବେ ଇସ୍କନ ଆଡେ କେବେ ଗଲାଣି ନା ନାଇଁ?
ହଁ ଇସ୍କନ ଆଡେ ଆମେ ଯାଉଛୁ ନୂଆପଲ୍ଲୀ ରେ ଆମର ଏଠି ଇସ୍କନ ଆମେ ମୋ ବସରେ ସେଠୁ ଯାଉଛୁ ଭାରି ସେଇଠ ତ ମନ୍ଦିର ସାମ୍ନାରେ ଓହ୍ଲେଇଲେ ସେଇଠି ଆମେ ରହିକି ଆମେ ସବୁ ଦେଖାଦୁଖି କରୁଛୁ ଉପରେ ମନ୍ଦିର ତଳେ ହଉଛି ଖାଇବା ପାଇଁ। ତଳେ ଭଲ ପ୍ରସାଦ ସେଠି ବି ତିଆରି ହେଉଛି ସେଠି ଆମେ ସୁ ଖାଇ ଖିଆପିଆ କରିକି ଆସୁ।
ହଁ କାରଣ ଆପଣଙ୍କର ଯୋଉ ମାନେ ତମ ଯୋଉ ସହରରେ ଯୋଉ ଅଛି ଇସ୍କନ ଇସ୍କନ ବହୁତ ବଢିଆ ହେଇ ମନ୍ଦିର କାରଣ ସେ ନଟ୍ ମେମ୍ବର ଅଛି ସେଇ ଇସ୍କନର ମୁଁ ଜଣେ ଭକ୍ତ ଡିଭୋଟି ଅଛି ଆଉ ଆସିବେ ସେଠି ମାନେ ଆମ ଆମର ବି ଗୋରୁ ପୂଜାଠୁ ଆଜ୍ଞା ଗୁରୁ ପୂଜା ଠୁ ଆରମ୍ଭ କରି ସବୁ ୱର୍ଣିଂ ବି ଦିଆଯାଉଛି ଛୁଆଙ୍କୁ ମାନେ ଛୋଟ ଛୋଟ ପିଲାଙ୍କୁ କାରଣ ଆଜିକାଲି ଯୁଗରେ ପିଲା କଣ ନା ୱେଷ୍ଟର୍ଣ୍ଣ କଲଚରକୁ ଯେହେତୁ ସେମାନେ ୱେଷ୍ଟର୍ଣ କଲଚରକୁ ଫଲୋ କରୁଛନ୍ତି ତ ମାନେ ସ୍ପିରିଚୁଆଲ ନଲେଜ ତାଙ୍କୁ ଦେବାଟା ବହୁତ ଗୁରୁତ ଗୁରୁତ୍ଵପୂର୍ଣ୍ଣ ତ କାରଣ ତାଙ୍କର ସବୁ ମାନେ ଭୌତିକ ସହିତ ଆଧ୍ୟାତ୍ମିକ ବି ଭାବନା ରହିବା ଦରକାର କାରଣ ସେ ସବ ମାନେ କଣ ଗୋଟେ ପିଲାଟାକୁ ଗଢି ତୋଳିବା ପାଇଁ ତ ନିତ୍ୟାନ୍ତ ଇଏ ଆବଶ୍ୟକ।
ହଁ ଆପଣ ହଉଛନ୍ତି ସ୍କନ ମନ୍ଦିର ହ ଛନ୍ତି ନା କଣ?
ଆଜ୍ଞା ତ ଆପଣ ଆସିପାରିବେ ସେଠି ଦର୍ଶନ ଭଗବାନଙ୍କୁ ଦର୍ଶନ କରିପାରିବେ କାରହିଣ ଏବେ ଏବେ ଆମର ଗୁରୁ ପୂଜା ଆମର ଯେଉଁ ଅଛି ସିଆର୍ ପି ବେେଶସ୍ ଆମ ଇସ୍କନ ନୟାପଲ୍ଲୀର ଯେଉଁ ସିଆର୍ ପି ବେସ୍ ସିଆର ପି ଛକ ରେ ଏବେ ଆମର କଣ ନା ଆ ପ୍ରଭୁ ପ୍ରହ୍ଲାଦ ମହାରାଜଙ୍କର ମୂର୍ତ୍ତି ଉପସ୍ଥାପନା କରାଗଲା ତ ସେ ସେଠି ସେମିତି ମାନେ ଆମେ ଚାରି ହଜାର ଲୋକଙ୍କୁ ମାନେ ମାନେ ଇଏ କରିଥିଲୁ ଇନଭାଇଟ୍ କରିଥିଲୁ ଆଉ ସେଠି ଆସିକି ଭଗବାନଙ୍କ କୃପା ଲାଭ କରିବାକୁ ଆଉ ଆପଣ ମାନେ ତୁମେ କେବେ ଆସ ଇସ୍କନ ଆଡେ ଇସ୍କନ ଆଡେ ଆସିଲେ ଆ ମାନେ ଭଗବାନଙ୍କର କୃପା ଲାଭ କରିବ।
ହଁ ହଁ ଆମେ ଏବେ ଯିବୁ ଆଉ ଆମେ ଯାଇଥିଲୁ ହେଇଗଲାଣି ଚାରି ପାଞ୍ଚ ମାସ ହେବ ଯାଇଥିଲୁ ଯେତେବେଳେ ଫୁଲ ଫୁଲ ସବୁ ହେଇଥିଲା ପ୍ରୋଗ୍ରାମ। ସେଇ ଟାଇମ ରେ ଆମେ ଯାଇଥିଲୁ। ଆ ଏବେ ତ ଆଉ ଯାଇନୁ ଆଉ ଯିବା ନା
ହଁ କାରଣ ମାନେ ଦେଖିବେ ଆପଣ ନୋଟିସ୍ କରିଥିବେ କି ଭଗବାନ ତ ମାନେ ଭଗବାନ୍ ଙ୍କ ସ୍ଥଳୀ ଯୋଉଠିକି ଆପଣ ଯାଆନ୍ତୁ ମାନେ ଯେତେବେଳେ ବି ଯିବେ ସେ ଜାଗା ଟା ଗୋଟେ ଏମିତି ଜାଗା ଯୋଉଠି କି କିଛି ଜଣା ହିଁ ପଡ଼େନି। ସଂସାର ଟା କଣ କିଛି। ଜଣାପଡ଼େନି ହେଉଠ କେବଳ ଶାନ୍ତି ହିଁ ଅନୁଭୂତି ହୁଏ।
ହଁ ବହୁତ ଭଲ ଲାଗେ। ସେଠି ମନ୍ଦିରରେ ମୁଁ ଯାଏନି। ବୋହୁତ ଶାନ୍ତି ଲାଗେ ଭଲ ଲାଗେ।
ହଁ ତାପରେ ଆପ ମାନେ ଦେଖିଥିବେ କି ଯେତେବେଳେ ବି ଆମର ଆଳତି ହୋଉଥିବ କି ମାନେ ମାତା ବୃନ୍ଦାବତୀଙ୍କର ଆଳତି ହୋଉଥିବ କି ବୃନ୍ଦାବତୀଙ୍କର ପୂଜା ହୋଉଥିବ ସେଇ ଟାଇମର ମାନେ ଦୃଶ୍ୟ ଦେଖିବେ ମାନେ କେତେ ମନୋହର କେତେ ମାନେ ମନକୁ ସାନ୍ତନା ଦେଲା ବାଗିଆ ମାନେ ଜିନିଷ ସିଏ ଆଉ ମୁଁ ଅବଶ ମାନେ କଣ ସେଇ ଭୁବନେଶ୍ଵରରେ ମୋର କେତେ ସାତ ଆଠ ବର୍ଷର ଜର୍ନି ମାନେ ସାତ ଆଠ ବର୍ଷ ହେଇଗଲାଣି ତ ମାନେ ମୁଁ ପ୍ରାୟ ମାକ୍ସିମମ୍ ଜାଗା ଭୁବନେଶ୍ୱର ରହିଚି କାରଣ ମୁଁ ଯେତେବେଳେ କି ୟୁ ପି ଏସି କୋଚିଂ ନେଉଥିଲି ସେଇଠି ଆସପେୟାର ଆଇଏସ୍ ଯୋଉ ଭୁବନେଶ୍ୱରରେ ଅଛି ତାର ସେଇଠି ମୁଁ ନେଉଥିଲି ତ ମାନେ ଭୁବନେଶ୍ୱର ବୋହୁତ ଭୁବନେଶ ର ନାଁ ରେ ବୋହୁତ ଜିନିଷ ଶୁଣିଚି ଆଉ।
ଇସ୍ ମାନେ ଇସ୍କନତ ରଥଯା ତ୍ରା ହୁଏ।
ହଁ ଇସ୍କନର ରଥଯାତ୍ରା ହୁଏଯେ ଆମର କଣ ହୁଏ କି ଆମର ମାନେ ଫରେନ୍ କଣ୍ଟ୍ରିରେ ବି ଅଛି ଇସ୍କନ୍ ଯେହେତୁ ଏଟା ଇଣ୍ଟରନ୍ୟାସନାଲ ମାନେ କ୍ରିଷ୍ଣା ସୋସାଇଟି ଟା ତ କଣ ହୁଏ କି ଆମର ଯେ ଓଡିଶାରେ ଇଷ୍ଟକନ ରହିଲା ସେମାନେ ସବୁବେଳେ ଆମ ଓଡିଆକୁ ମାନେ ଓଡିଶାକୁ ହିଁ ଫଲୋ କରାଯାଏ ଆମର ରଥଯାତ୍ରା ଟା ସେବେ ହୁଏ କି ଯେବେ ଓଡିଶାରେ ହୁଏ କିନ୍ତୁ ଫରେନ ରେ କଣ ହୁଏ ନା ଫରେନ ରେ ଯାହାର ମାନେ ଫରେନ କ୍ଵଟର ଟା ଯାଏ ଆମେରିକା ଯୋଉ ଇସ୍କନ ତା ଅଣ୍ଡର ରେ ଯାଏ ସେମାନେ ଚାହାନ୍ତି ଯେ ସେମାନେ କଣ କରନ୍ତି ନା ତାଙ୍କ ଛୁଟି ଦେଖିକି କରିଦିଅନ୍ତି ସେଇଟା ଗୋଟେ ଖରାପ। ମାନେ ଏଟା ଆମେ ବି ବିରୋଧ କରୁଚୂ ଅଦିନିଆ ଯୋଉଟା କୁହାଯାଏ। ହଁ ଅଦିନିଆ ଯୋଉ କରାନ୍ତି। ଏଟା ଆମେ ବି ବିରୋଧ କରୁଚୁ ବଟ୍ ସେମାନେ ମାନେ ହିଁ ମାନନ୍ତି ନାହିଁ। କାରଣ ଏବେ ଗଜପତି ମହାରାଜ ଯୋଉ ଚିଠି ଲେଖିଥିଲେ କି ଇସ୍କନ ଯୋଉ ରହିଲା ବାହାରେ ଇସ୍କନକୁ ଯେ ଅଦିନିଆ ରଥଯାତ୍ରା କରିବାଟା ଠିକ୍ ନୁହେଁ ନା ସେଟା ବି ଭଗବାନଙ୍କର ଗୋଟିଏ ଗୋଟିଏ ସମୟରେ କାରଣ ଯୋଉ ସମୟରେ ହୋଉଚି ଭଗବାନଙ୍କର ସେବେ ହିଁ କରିବା ଦରକାର କାରଣ ଯୋଉ ନିହାତି କରିବା ଆବଶ୍ୟକ ବି କାରଣ ଆମର ସବୁ ଗ୍ରହ ନକ୍ଷତ୍ରକୁ ନେଇକି ହିଁ ମାନେ ଡେଟ୍ ଟି ଫିକ୍ସ କରାଯାଏ।
ଏରା ଆମେ ଏରା ଆମେ ବି କ କହି ପରେ ଆମ ହାତରେ କିଛି ନାହିଁ ଭଗବାନ ନକହି ସେମାନେ ଯାହା ତାଙ୍କର ଆଜ୍ଞା ତାଙ୍କର ଆଜ୍ଞା ଯୋଉ ଦିନ ଆମକୁ ମିଳିବ ସେଇଦିନ ହିଁ କରିବା। ଆମେ ହିଁ ହେଁ ନିଜେ କରି
ସେଇୟା ତ ସେଟା ମାନେ ଆମେ ବି ବିରୋଧ କରୁଚୁ କି ହଁ ମାନେ ଆମର କାରଣ ଆମେ ଓ ମାନେ ଆମେ ବି ଓଡିଶା ଲୋକ ନା ଆମେ ବି ବିରୋଧ କରୁଚୁ କି ହଁ ଭଗବାନଙ୍କର ସେଇ ଦିନରେ ହିଁ ହଉ ବା ତାଙ୍କର କଣ କରନ୍ତି ନା ତାଙ୍କର ସେ ତାଙ୍କ ତାଙ୍କ ଇଏକୁ ଦେଖିକି ସେ କରନ୍ତି ଆଉ ଏବେ କାରଣ ବହୁତ ଥର ଲେଖାାଗଲାଣି କି ତାଙ୍କ ପାଖକୁ ଯେ ଇସ୍କନ୍ ମାନେ ଏମିତି ଅଦିନିଆ ରଥଯାତ୍ରା କରିବାଟା ଆ ମାନେ ଠିକ ନୁହଁ କାରଣ ସେଇ ସେଇଦିନ ହିଁ କରିହବ ନା ଆଉ ଆଉ କଣ ତୁମର ସେଠି କଣ ଖାଇବା ଭଲ ଅଛି ମାନେ ଖା ଡେଲିସିିୟସ୍ ଯୋଉ ଫୁଡ।
ଆମର ଏଠି ପାଖରେତ ଲୋକମାନେ ଲୋକ ଏଇ ଯୋଉମ ଇସ ମନ୍ଦିର ଅଛି ଏଇ ଲ-ଲ ଲୋକନାଥ ମନେପଡୁଚି ଭଲ ଆନ୍ଦ ବଜାର ଏଠି ଅଛି। ଆମେ ମଗେଇକି ଖାଇପାରୁ। ମଗେଇକି ଆଣୁ ନହେଲେ ନିଜେ ଯାଇ ନେଇ ଆସୁ ଆମର। ଓ ଭଲ ସ ସକାଳ ନଅଟା ଭିତରେ ବାହାରି ପଡେ ଯୋଉ ଅବଢା। ସେଟୁ ନେଇକି ଆସୁ ଆମର ଖାଉ ଆଉ।
ହଁ ଆଉ ମୁଁ ଶୁଣିଥିଲି ତୁମର ସେ ଯା ମାନେ ତୁମ ପାଖାପାଖି ଏରିଆରେ କି କଣ ମାନେ ରସଗୋଲା ଫେମସ୍ ଯେଉଁ ପାହାଳ ଅଛି ସେଠି ରସଗୋଲା ଆଉ ମାନେ ଏମିତି ଖାଇବା ଖାଇବା ଜିନି ଷ ଯୋଉ ଅଛି। ଆ ମାନେ ବୋହୁତ ଭଲ ଲାଗେ ବୋଲି
ହଁ ମୋତେ ଏଠ ପାଖରେ ପାହାଳ ପାହାଳର ମିଠା ଫେମସ୍ ଆମର ସେ ମାନ୍ୟତା ପାଇଯାଇଛି ଆଉ ଭଲ ଭଲ ମି ମିଠା ପାହାଳର ବି ଯେଉଁ ସୁଖା ଛେନା ମିଠା ଛେନା ଗଜା ମିଠା ତାପରେ ର ର ରଗଲା ଛେନାପୋଡ଼ ସେ ଫେମସ୍ ବଢ଼ିଆ ଏତେ ମିଠା ଆମର ଏ ମିଠା ସବୁ ବାହାରକୁ ଓଡ଼ିଶା ବାହାରକୁ ଯାଉଛି ତାାର ସବ ବି ଆମର ବିକ୍ରି ହେଉଛି ସବୁ ଜିଲ୍ଲାମାନଙ୍କୁ ବି ଯାଉଛି ମିଠା ବିକ୍ରି ହେଉଛି ଭଲ ଅ ମିଠା ସବୁଭଲ ଆଉ
ହଁ ଆଉ ସେପଟେ କଣ କେମିତି କଣ କରାଯାଏ ସବୁ ଜିନିଷ
ଆମର ଏପଟ ସବୁ ଭଲ କରନ୍ତି ବିଭିନ୍ନ ପ୍ରକାର ତାପରେ ପୂଜା ପର୍ବରେ ସବୁ କ ସବୁ ଏକାଠି ହେଇ ସବୁ ପୂଜା ସମସ୍ତ ମନ ଏକାଠି ମିଶି ତାପରେ ସବୁ କ ବିଭିନ୍ନ ଦୁର୍ଗା ପୂଜା ା ହେଲା ଦଶହରା ହେଲା ସବୁ ପ୍ରକାର ମିଶି ସମସ୍ତେ ଏକାଠି କରନ୍ତି ଆମର ଏଇଠି ଆଉ ସମସ୍ତେ କରିକି ଭଲରେ ସବୁ କରନ୍ତି ଆଉ
ହଁ ହଉ ଏବେ ମୋର କିଛି କାମ ଅଛି ରହୁଛି ଆଉ ପରେ କେତେବେଳେ କଲ କରିବେ।